ହାଲୋ।
ଆଜ୍ଞା ଡାଲମା ଟା କେମତି ବନା ହବ?
ଆ ଆ, ଡାଲମା ବନେଇବା ପାଇଁ ପ୍ରଥମେ କୋଉଠି, ଘରେ ଅଛନ୍ତି ଆପଣ? ଆଜ୍ଞା ହାଲୋ ଆ ଘରୁ ବାହାରୁକୁ ପଳେଇ ଆସନ୍ତୁ। ଘରୁ ବାହାରକୁ ପଳେଇ ଆସନ୍ତୁ କଣ ପାଇଁ ନା ମତେ ଲାଜ ଲାଗୁଚି ତ ଘରୁ ବାହାରକୁ ପଳେଇ ଆସନ୍ତୁ।
ନା ଘରେ କେହି ନାହାନ୍ତି।
ନାଇଁ ଆପଣ ବାହାରକୁ ପଳେଇ ଆସୁନାହାନ୍ତି।
ଆରେ ଘରେ କେହି ନାହାନ୍ତି ବାହାରେ ଯେ
ଆଜ୍ ଠିକ୍ଅଛି। ଆପଣ ଡାଲେଆ ଆ ଆପଣ ଡାଲେଆ ୟା ପାଖରେ କିଏ ଅଛନ୍ତି ଜଣା ପଡୁଚି।
ନା ନା ମୁଁ ଚାଲୁଚି।
ହାଁ ଠିକ୍ ଅଛି। ଆପଣ ଡାଲମା ବନେଇବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟେ କଡେଇ ନେବାକୁ ପଡିବ
ଆଁ
ପଣ ବିଭିନ୍ନ ସବୁଜ ପନିପରିବା ପ୍ରଥମେ କାଟି ଦେବେ
ଆଁ।
ଯେପରିକି ଆଳୁ ଅ ଆପଣ ଜାଣିଥିବେ ତ ଡ଼ାଲମାରେ ଯାହାସବୁ ପଡେ?
ମୁଁ ଜାଣିନି ବୋଲି ଆପଣଙ୍କୁ ପଚାରିଲି।
ଝୁଡ଼ଙ୍ଗ ପୋଟଳ ବିଭିନ୍ନ ଯା ଡାଲ୍ମା ଗୋଟେ ଜିନିଷ ତା ଦେହରେ ଯାହା ବି ପକେଇଲେ ବେ ହେଇଜୀବ ଆପଣ ପକେଇବେ ତାପରେ ଏ ଆପଣ ଡାଲା କରିବେ ଜାଣା ସେ ବିଷୟରେ ମୁଁ କିଛି ଗପିବାକୁ ଚାହୁନି। ଆଉ କଥା ହବା ଆଜି ଆଉ କଣ ଯୋଉ ଖେଳିଆକୁ ଯାଇଥିଲେ ଖରାବେଳେ ସେ ଯୋଉ ଚାରିଟା ବେଳେ ଆପଣ ଯୋଉ ଖେଳିଲେ ଆପଣଙ୍କ ଖେଳଟା ମୋ ମନରୁ ଯାଇଚି।
ଆପଣ ଦେଖିଥିଲେ ତାହେଲେ?
ହାଁ ଆଜ୍ଞା ଆପଣ ଖଳିବେ କେମତି ଏଟିକିରେ?
ଆମର ଲାଇଭ୍ ଚାଲୁଥିଲା।
ଆଜ୍ଞା ଆଉ ଟିକେ କାମଥିଲା। ଚାଲି ଚା ଜାଣିଚି ପଛରେ କହିବି। ହଁ କହ ହେଲା।
ଆ ଆମର ଲାଇଭ୍ ଚାଲିଥିଲା ଆପଣ ବଧେ ଦେଖ ଦେଖିଦିଏ ଲାଇକ୍ ଆଉ ସବସ୍କ୍ରାଇବ୍ କରିଥିବେ ତ ଆପଣ?
ଆଜ୍ଞା ଆପଣ ଆପଣଙ୍କ ଖେଳିବା ଭଲ ଲାଗିଲା ମତେ।
ଆପଣ ଘର କେଉଠି ଆପଣଙ୍କର?
ଘର ବିଷୟରେ କିଛି ପଚାରୁନ ଏଥିରୁହେଉଚି ହାଲୋ। ହୁଁ ହ୍ୟାଲୋ ହୁଁ ଆପଣଙ୍କର ଯୋଉ? ହାଲୋ।
ହାଲୋ।
ହୁଁ ହୁଁ କୁହନ୍ତୁ କୁହନ୍ତୁ ଆପଣଙ୍କର ଯଦି ଆପଣ ଆପ ଆପଣ ଜାଣିଥିବେ ତ ଧାନ ଆମ ଏକରେ ଓଡିଶାରେ ମୁଖ୍ୟ ଫସଲ ହେଉଛି ଧାନ।
ଆଜ୍ଞା।
ଧାନ ଆପଣ ତ ଆମ ଆମେ ଓଡିଶାରେ ଆମେ ଆଉ ଗୋଟେ ଚାଷୀ ପରିବାରରୁୁ ଆସୁଅଛୁ ଆସୁଅଛୁ ସେଥିପାଇଁ ଆମେ ଧାନ ଦମ ବିଷୟରେ ଆମେ ବହୁତ କିଛି ଜାଣିଛେ ଜାଣିଛ ନା ଜାଣିଛେ। ସେଥିପାଇଁ ଆମ ଆପଣ କହିପାରିବେ କି ଧାନ ବିଷୟରେ କିପରି ଧାନ ଟା ହୁଏ କିପରି? ଉଵର ଚାଷ ଉପ ରୁ ଅମଳ ପର୍ଯ୍ୟନ୍ତ ଆପଣ କହିପାରିବେ କି? ଆଉ କୁହନ୍ତୁ ଦେଖିବା ଆସଣ? ହାଁ କୁହନ୍ତୁ?
ଆଜ୍ଞା ଫାଷ୍ଟେ୍ ଧାନ କୁ ବସ୍ତାରୁ ବିହନ ବାହାର କରିବେ।
ପ୍ରଥମେ ପ୍ରଥମେ ନା ପ୍ରଥମେ ଚାଷ କରାଗଲା ଜମି।
ପ୍ରଥମେ ଜମି ପ୍ରଥମେ ଜମି କାଦୁଅ ଚାଷ କରାଗଲା।
ହୁଁ ଆଜ୍ଞା।
ଜମିରେ ଘାସ ମରା ହେଲା।
ଆଜ୍ଞା ଘାସ ମାରିବା ପାଇଁ ଅ ଅନା ବନା ଗଛ ମାରିବା ପାଇଁ
ଜମି ଚାଷ ହୁଏ। ସ ସ ସର୍ବବନୀ ମରା ହୁଏ ନା ସର୍ବବନୀ ମାଇଲେ ସେ ଯଉ ପାଣିରେ ରହିଲେ ଧାନ ମାନେ ତଳି ପକେଇଲେ ସେ ମରିଯାଆନ୍ତି। ଆଗେ ଟ୍ରାକ୍ଟର ଗଲା ଚାଷ କରିଦିଏ।
ଆଜ୍ଞା।
ତା ଟ୍ରାକ୍ଟର ଆ ଆ। ତାଙ୍କ ମିଟି୍ ଆଉ ମିନିଟ୍ ହିସାବରେ ପଇସା ନେବେ।
ହଁ ମିନିଟ୍ ଅନୁସାରେ ସେ ପଇସା ତାଙ୍କଠୁ ନେବେ।
ପଇସା ହଁ ଚାଷ ପାଇଁ ନେବେ। ଆଉ ତାପରେ ଘାସ ମରି ସାଇଲା ପରେ ତାଙ୍କୁ ଟାକ ଟ୍ରାକ୍ଟ ର ବେଲା ମଇ ଦିଅନ୍ତି।
ଆଜ୍ଞା ସେଇଟା ଓଦାରେ ଦିଆହୁଏ ଏଇଟା ସୁଖିଲାରେ ଦିଆହୁଏ ତାପରେ।
ଓଦାରେ ଦିଆ ହେଉ ଓଦାରେ ପା ପଡେ ତଳି।
ହଁ ତାପରେ?
ତାପରେ ମ ମହି ଦିଆ ହେଇସାରିଲା ପରେ ପାଣି ହାଲକା ରହେ ବିଲରେ।
ହୁଁ ପାଣି ଚଢା ହବ ହଁ।
ହାଲକା ପାଣି ରହିବ ଯେମିତି। ବି ଧାନ ପଡିଲେ ହାଲକା ହାଲକା ଗଛ ଉଠିବ। ତାପରେ ଆଉଚି ଧାନ ଧାନ।
ଧାନକୁ ସାତ ଦିନ ପୂର୍ବରୁ ନାଲି ପକେଇକି ତାକୁ ଅଖାରେ ରଖିକି ଯୋଯା କରିବା ପାଇଁ ରଖିଥା।
ହଁ ତାପରେ ସେ ଯୋଉ ହାଣ୍ଡିରୁ ଧାନ ପକେଇଥିବେ ଆପଣ ସେ ହାଣ୍ଡି ସେ ହାଣ୍ଡିରେ ଛଣା ଟାଇପର ରଖିକି। ଧାନକୁ ଛାଣିବେ ପାଣି ଯେତେବେଳେ ସବୁ ସବୁ ନିଗିରି ସାରିବ ତାକୁ ବସ୍ତାରେ ଭରିକି ସରି ଉ
ଯୋଉ ପାତ୍ର ଗୋଟେ ନେଇକି ହୁଁ ଯୋଉ ପାତ୍ର ଗୋଟେ ନେଇକି ହୁଁ
ନେଇକି ଘର ପିନ୍ଦ୍ଧା କିି ବାରଣ୍ଡାରେ ତମେ ପକେଇଦେଲ।
ପକେଇଲା ପରେ ତାପରେ କିଛି ଘୋଡେଇ ଦବା ଯେପରିକି ସେ ଧାନଟା ଗରମ ରହିବ ସେ ଗଜାଟା ହବ?
ଗରମ ହେଇକି ଆପଣ ମଝିରେ ମଝିରେ ବି ପାଣି ଛିଞ୍ଚିଥିବେ। କାହିଁକି ନା ମରିଯାଏ ଧାନ?
ହୁଁ ଆଜ୍ଞା।
ଗଜା ହେଲା ପରେ ଗୋଟେ ବସ୍ତାରେ ଭରିକି ଆପଣ ବିଲକୁ ନେବେ।
ଆଜ୍ଞା ଖେତକୁ ନେଲା ପରେ
ନେଲା ପରେ ତାପରେ ଆପଣ ବୁଣିବେ ବୁଣିକି ହି ବୁଣିକି ଆପଣଙ୍କ କ୍ଷେତ ଚାରିଆଡେ ଉ ଓଲଟି କମଳ ଭାଙ୍ଗି ଭାଙ୍ଗିକି ପୋତି ଦେବେ ଯେପରିକି ଚଢ଼େଇ ପଢେଇ ଖାଇବେନି।
ବୁଝିପାରୁଛନ୍ତି ତ? ତାପରେ ଓଲଟି କମଳ ପୋତିକି ତା ଦେହରେ ଜରି ପରି ମାନେ ଜରି ଅଖା ଏମିତି ଯେମିତି ସାଉଣ୍ଡ ହବ ଫଡ ଫଡ। ସେଇଭଳିଆ ଯେମିତି ପାରା ଫାରା ବସିବେନି।
ଆଜ୍ଞା ଯେପରି ପାଳଭୁତ କରା ହୁଏ ପାଳ ଭୁତ କରା ହୁଏ ଯେପରିକି କିଛି ପ କେହିବି ଜୀବଜନ୍ତୁ ପଶିବେନି ସେ ବିଲ ଭିତରେ ଚକଟି ଦେବେ ଧାନ ମରିଯିବ ଆଉ ହବନି।
ଆଜ୍ଞା ତାପରେ ସେ ଆପଣଙ୍କ ଘରକୁ ପଳେଇ ଆସିବେ। ପଳେଇଆସିକି ଦିଇ ଦିନ ପ
ଧାନ ଟା ଭଲସେ ପକେଇକି ଜ ପେ ପାଣି ସେ ପାଣି ରହିବ ନା ପାଣି ରହିବନି?
ହାଲକା ବିଲରେ ପାଣି ଥିବେ ଥିବ ତାପରେ ଯେମିତି ସେ ଗଛ ବଢ଼ିଲା ଦିଇ ତିନି ଇଞ୍ଚି
ହଁ।
ଆପଣ ଯାଇକି ଆଉ ଟିକେ ପାଣି ଛାଡିବେ ଛାଡିବା ଦ୍ଵାରା ସେ ଗଛ ପାଣି ମାନେ ଜିବ। ଜୀବନ ଆସିବ ସିଏ ଯେମିତି ବଡ ହବ ତାପରେ ବଡ ହେଲେ ଯଦି ବଡ ହେଲେ ଅଧିକ ସ ଉଷୁମ ପାଣି ଦରକାର ତାପରେ ଆପଣ ମାନେ ଯୋଉ ବନ୍ଧଟାକୁ ବନ୍ଧେଇଥିବେ ପାଣି ଯିବା ଆସିବା ପାଇଁ ସେ ବନ୍ଧଟା ଆପଣ ଖୋଲିପାରନ୍ତି ଖୋଲିପାରିବା ଦ୍ୱାରା ପାଣି ଫୁଲ ହେଲେ ବିଲ ମାନେ ତଳିକି କିଆରିଟା ଆ ତଳି ଗଛ ବଡ ରହିବେ ବଡ ରହିବା ଦ୍ଵାରା ଆପଣ ଓପାରିକି କି ଆପଣ ବିଲ ଯୋଉ ବିଲ ଚାଷ କରିଥିବେ ଟ୍ରାକ୍ଟର ବାଲା ଯେମିତି ଘାସ ଏ ବ ଯେମତି ଘାସ ମଲା। ଆଉ ମଇଦିଆ ହେଲା ସେମିତି ଅଲଗା ବିଲ ବି ଦିଆହେବ ଆପଣ ସେଠି ତଳି ବିଲରୁ ଓପାରିକି ଆପଣ ଅଖାରେ ପୂରେଇକି ବୋହିବେ। ବ ଅଖା କି ଗାମୁଛା ମୁଣ୍ଡରେ ନେଇକି ବୋହିବୁ। ବୋହିକି ନେଲାଠୁ ସେ ବେ ସେ ବିଲରେ ପକେଇବେ ଲୋକ ଆପଣ। ଲୋକ କରିଥିବେ ଯଦି ଲୋକ ନ କରିଥିବେ ଆପଣ ହାତରେ ବି ରୋଇ ପାରନ୍ତି। ରୋଇ ବା ଦ୍ଵାରା ଗଛ ଅଧିକ ହୁଅନ୍ତି ବୁଣିବାରେ ଘାସ। ଅ ମାନେ ଘାସ ହେଲେ ଧାନ ପ୍ରଚୁର ଉଁ। ପାଏନା ଇଏ। ପ୍ରୋଟିନ୍ ପାଏନା ପ୍ରଚୁର।
ହୁଁ। ଆଉ ତାପରେ ଧାନ ହେଲା ତାପରେ।
ହଁ ହଁ।
ହେଲା ପରେ।
ଆଜ୍ଞା। ପଠେଇଥିଲି କହିବୁନି ମୁଁ ପଠେଇଚି ବୋଲି କହିବୁନି। କୋଡ଼ିଏ। ଆପଣ କଣ କୁହନ୍ତୁ? ପଚାସେ। କେତେ ହେଲା? ପଚାସ ପା। ହୁଁ।
ହେଇଗଲା ପରେ ତା ଉଁ ଧାନ ନେଇକି ଗଛ ବଡ ହେଇଯିବ ଗଛ ଟା ପରେ ବିଲଟା। ଶୁଖେଇଦବା ଶୁଖେଇ ଦେଲା ପରେ ସାର ମସ ସାର ସାର ପୋସ୍ତେ ମଝିରେ ସାର ପକା ହବ। ପକାହେଲା ପରେ ବିଲ ଏପଟେ ଶୁଖିଯିବ ଶୁଖିଗଲା ପରେ ନେଇ ଆ । ଧାନକୁ କାଟିବା ପାଇଁ ଆମେ ବିଭିନ୍ନ ଉପକରଣ ଯେପରିକି ଦାଆ। କିଆ ମେସିନ୍ ୟୁଜ କରିପାରିବା ଏ-ଏପରି ଏବେ ତ ଭାରତରେ ବିଭିନ୍ନ। ଅ ପ୍ରକାର ମେସିନ୍ ଉପଲବ୍ଧ ହେଇଗଲାଣି ଯେପରିକି। ଜେ ଶି ବି ଆ ଆମେ ଆଉ ଏ ଦ୍ୱାରା। ହଁ ଆମେ ମେସିନ୍ ଦ୍ୱାରା। କାଟି ପାରିବା ନହେଲେ ଦା ଦ୍ଵାରା କାଟି ପାରିବା ମଣିଷ ଲଗେଇକି ଆମେ କାଟି ପାରିବା। କିନ୍ତୁ ଆମର ଏବେ ମେସିନରେ କାଟା ଯାଉଛି ମେସିନରେ କଟାହେଲା ପରେ। ଧାନ ମେସିନ୍ ଟା ହିଁ ମେସିନ୍ ଟାକୁ ତା ଧାନ ଆଉ କୁଟାକୁ ଅଲଗା କରିଦିଏ କୁଟାକୁ ଉ। ବିଲରେ ଛାଡିଦିଏ। ଏବଂ ଧାନ ଟାକୁ ନେଇଯାଏ, ଟିକେ ରହ ଟିକେ ରହ ଯାଉଚି ନେଇଯାଏ। ତାପରେ ଉଁ ସେ ଧାନ ସେ ଧାନ ହେରା ବୋକା ଇଏ ହବନି ବାହାରକୁ ଆସିବ ହଁ ହଁ। ପଳେଇ ଆସିବ ଯେପରିକି ଧାନ ଆଉ ନା। ସେଥିରେ ଇଏ ଧାନ ଧାନ ମେସିନରୁ ପଳେଇ ଆସିବ ମେସିନରୁ ଟ୍ରାକ୍ଟର ଆସିବ। କିମ୍ବା ଆପଣ ନିଜେ ବି କୋଉ। ଆପକ ଆକୁ କୋଉଥିରେ ଆପଣ ନିଜ ଘରକୁ ନେଇପାରିବେ ଟାକ୍ଟରରେ ଘରକୁ ନେଇକି। ଆପଣଙ୍କ ଘରେ ଘରେ ଧାନ ଚାଳିବେ। ସେ ବସ୍ତାରେ ପୁରେଇବେ ବସ୍ତାରେ ପୁରେଇଲା ପରେ ସେ ଗୋ ଆପଣ। ଘରେ ରଖିବେ ରଖିଲା ପରେ ତାକୁ ଆପଣ ଓ। ପାରିବେ କିମ୍ବା ନହେଲେ ତାକୁ। ଉଁସେଇକି ଉଁସେଇ ଉଁସେଇ ପାରିବେ ନ ଉଁସେଇକି ଉଁସେଇଲା ପରେ ଆପଣ ଯଦି ଉଷୁନା କରିବାକୁ ଚାହୁଁଛନ୍ତି ତାକୁ ଉସେଇବେ। ନା ଉ ଅରୁଆ କରିବାକୁ ଚାହୁଁଛନ୍ତି ତାହେଲେ ଉସେଇବେନି। ଉଁଷେଇ ସାରିଲା ପରେ ତାକୁ ତାପରେ କଳକୁ ଯିବ।
ପେଟ୍ରୋଲ୍ ଦେଇଥାନ୍ତ ପେଟ୍ରୋଲ୍। ପେଟ୍ରୋଲ୍ ଦେଇଥାନ୍ତ। ପେଟ୍ରୋଲ୍।
କଳେରେ ତାକୁ ଇଏ କରିକି କଳେରେ ତାକୁ ଚାଉଳ ହେଇଗଲା। ଆଉ ସେ ଚାଉଳକୁ
ଭାଙ୍ଗିବା ଦ୍ଵାରା ତା ଦେହରୁ ଯୋଉ ବଜ୍ୟବସ୍ତୁ ବାହାରିବ
ହୁଁ ଯେପରି କୁଣ୍ଡା କୁଣ୍ଡା ଆପଣ ଏୟା କରିପାରିବେ।
ବାହାରିବା ଦ୍ଵାରା ଗଈ ଗାଈକି ଦେଇପାରିବେ।
ଆ ବିଭିନ୍ନ ପ୍ରକାର ଧାନ ଚାଷ କରିବା ବିଭିନ୍ନ ପ୍ରକାର ଫାଇଦା ଅଛି।
ଆଜ୍ଞା କୁଟାକୁ ନେଇକି ବି ଗାଈକି ଦେଇପାରିବେ, କୁଟା ରଖିପାରିବେ ଗଦା ଗଦା କରିପାରିବେ। ଧାନ ଉଁସେଇବା ଦ୍ୱାରା ଆ ପଣ ନିଜେ ପେଟ ମାନେ ନିଜ ପରିବାର ପ ଏ ଖାଇପାରିବେ। ଯଦି ନ ଉଁସେଇଲେ ଆପଣ କିଣିକି ବି ଖାଇପାରିବେ।
ଠିକ୍ ଅଛି ମୁଁ ରହୁଚି, ଆପଣଙ୍କ ପରେ କଥା ହବା ଆଉ।
ଆଜ୍ଞା।